ହ୍ୟାଲୋ।
ହଁ ଦିଦି କୁହନ୍ତୁ।
କଲି କଣ କରୁଚୁ।
ହଁ ଦିଦି ଏଇ ଯାଇଥିଲି ଟିକେ ତଳକୁ ଆଉ।
ଖିଆ ପିଆ ସରିଲାଣି ନା। ହୁଁ। ହ୍ୟାଲୋ ହ୍ୟାଲୋ।
ନାଁ ଦିଦି
କଣ ରୋଷେଇ କରୁଚ।
ମୁଁ ଏ ଟିକେ ବନଉଚି ମାଂସ।
ସୋମବାରଟା ରେ ମାଂସ ଖାଉଚ।
ହଁ ଆମର ଚଳୁଚି।
ଉଁ କୋଉ ମାଂସ ଉ ଦେଶୀ ନା ବିଦେଶୀ।
ବିଦେଶୀ ବିଦେ
ଏତେ
ଶୀ କୁକଡ଼ା ଝୋଳ।
ତମକୁ ତାହେଲେ ରୋଷେଇବାସ ଆସିଚି ନା।
ହଁ ମୁଁ ପାଞ୍ଚ ବର୍ଷ ହେଲାଣି ଫୁଲବାଣୀରେ ରହୁଛି ମୋ ଭାଇ ସହିତ ତ ମତେ ଆସୁଚି।
ଆଚ୍ଛା ତମେ କେମିତି କଣ କୁକୁଡ଼ା ରାନ୍ଧୁଛ ମାଂସ। ହ ହୁଁ। ହ୍ୟାଲୋ। କହୁନ କେମିତି ରାନ୍ଧୁଛ। ହ୍ୟାଲୋ।
ହ୍ୟାଲୋ।
ଟିକେ ସେ ତେଲ ପିଆଜ ମସ ଲା ପକେଇକି ଘାଣ୍ଟିକି କେମିତି। ହଁ ହଁ ରେ
କହିଲି ଶୁଭୁଚି।
ହଁ।
ହୁଁ। ଆଉ ତମ ଭାଇଙ୍କୁ ରୋଷେଇବାସ ଆସେନା ନାଇଁ? ହ୍ୟାଲୋ। ହ୍ୟାଲୋ।
ତମେ କିଛି ସେ ନୂଆ ଭାବରେ ଟିକେ କହିଦିଅ ମୁଁ ଯେମିତି ର ଭଲ ଲାଗିବ।
ରୋଷେଇ ର ମେନ୍ ହଉଛି ହଁ।
ହଁ ଦିଦି।
କହିଲି ରୋଷେଇର ଏଇ ଯୋଉ ଚିକେନ ମାନେ ମାଂସରେ ତ କଣ ନୂଆ କରିବାକୁ କହୁଛ।
ଲ ଏବୋଇ ମ ଏବୋଇ ପ୍ରାୟତଃ ତମେ ଚିକେନ ରେ ଲୁଣ ହଳଦୀ ଗୋଳେଇକି ତାକୁ ରାନ୍ଧୁଛ ଏବେ ଏଥିରେ କଣ କରିବ ନା ଗୋଟେ ଦେଖିବା ଦହି ଟିକେ ପକେଇବ। ଦହି ଦହି ପକେଇବା ତାପରେ ସେଥିରେ ସବୁ ମସଲା ପକେଇ